ହ୍ୟାଲୋ ହୁଁ
କଣ କରୁଚ?
ନା ମଁ ଏଇଠି କାମ ସରିକି ଏଇଠି ବସିଛି ଆଉ।
ଙ୍କ ରୋଷେଇ କଲ
ରୋଷେଇ ଆଜି ଚଣା ଆଉ ରୁଟି
ଚଣାର ରେସିପିଟା ଟିକେ କୁହ
ଚଣାର ରେସିପି
ହୁଁ
ଚଣାର ରେସିପି ତ ନର୍ମାଲି ଆଗ ଛୋଲେକୁୁ ବତୁରେଇ ଦବ ତାପ୍ ତାପରେ ସିଯେଇଦବ ଦିଟା ସିଟି ଦିଟା ଦିଟା ରୁ ତିନିଟା ସିଟିି ଭିତରେ ଦେଇଦବ
ହଁ
ତାପରେ ତେଲ ଗରମ କରିକି
ହୁଁ
କିଛି ଗୋଟା ଗରମ ମସଲା ଛାଡିଦବ ତାପରେ ଦେନ୍ ପିଆଜ ତାପରେ ଅଦା ରସୁଣକୁ ଛେଚିକି ହଉ କି କୋରିକି ହଉ ପକେଇବ।
ମସଲା ବି ଗ୍ରାଇଣ୍ଡିଙ୍ଗ କରିକି ଦେଲେ ହବ।
ହଁ ମସଲା ବି ଦେଇପାରିବ ଯଦି ନାହିଁ ତ ଏମିତି ତାପରେ କଞ୍ଚା ଲଙ୍କା ଦି, ଚାରି ଟା ଫାଳ କରିକି ପକେଇବ।
ହଁ।
ତାକୁ ଟିକେ ଭାଜି ହେଇଗଲା ପରେ ଟମାଟୋ କୁ ଉଁ ଟମାଟୋ ଗ୍ରାଇଣ୍ଡିଙ୍ଗ ହଉ କି ଛୋଟ ଛୋଟ କାଟିକି ଯେମିତି ହଁ କିନ୍ତୁ ଟମାଟୋ ଟା ଗ୍ରାଇଣ୍ଡିଙ୍ଗ କରିକି ଦେଲେ ସେଇଟା ଗ୍ରେଭି ଟା ଭଲ ଆସେ। ତାପରେ
ତାପରେ
ଗୁଣ୍ଡ ମସଲା ଯାହା ପକେଇବା କଥା ଆଡ଼ କରିକି ହଳଦୀ ଗୁଣ୍ଡ ଲଙ୍କା ଗୁଣ୍ଡ ଧନିଆ ଗୁଣ୍ଡ ଗରମ ମସଲା ସବୁ କିଛି ଆଡ଼ କରିକି ଭଲ ସେ ମସଲା କୁ ଟିକେ କଷିଦବ।
ହଁ।
ତାପରେ ଗ କଷି ହେଇଗଲା ପରେ ଯୋଉ ଆମେ ଛୋଲେକୁ ସିଝେଇକି ରଖ ରଖିଥିବା ତାକୁ ତା ଦେହରେ ଆଡ଼ କରିଦବା ଫୁଟିଗଲା ପରେ ଗରମ ମସଲା ଟିକେ ଧନିଆ ପତ୍ର ଟିକେ କସ୍ତୁରୀ ମେଥିକୁ ଟିକେ ଗୁଣ୍ଡ କରିକି ଆଡ଼ କରିଦବା ଆଉ ହେଇଗଲା ଆଉ। ଆଉ ତୁ କଣ ଆଇଟମ ଜାଣିଛୁ ଗୋଟେ ଯ ଭଲ ରେସିପି ଉପରେ କହିଲୁ।
ମୁଁ ସବୁ ଜାଣିଛି ତମେ ଯାହା ପଚାରିବ ମୁଁ ସେଇଆ କହିବି।
ନାଇଁ ସ୍ପେଶାଲ ଆଇଟମ ମାନେ ଯୋଉଟା କି ଭଲ ତୋ ହାତରେ ହୁଏ।
ସ୍ପେଶାଲ ମୁଁ ଚିକେନ ବନାଏ।
ସେଇଟା ତ ମୁଁ ଜାଣିଥିଲି।
ଆ ହଁ। ଆଉ ତୋ ତୋ ଷ୍ଟାଇଲ ରେ ଚିକେନ ଟା କେମିତି ବନାଉ ମତେ ଟିକେ କହିଲୁ।
ମୁଁ ଷ୍ଟାଇଲରେ ଚିକେନ ଟାକୁ ଧୋଇଲି ତାକୁ ମ୍ୟାରିନେଟ କରିକି ଫେରେ ସେଥିରେ ଅଦା ରସୁଣ ଛେଚା ଦେଇକି ତାପରେ ଲଙ୍କା ଗୁଣ୍ଡ ଟିକେ ହଳଦୀ ଟିକେ ଲୁ ଲୁଣ ଟିକେ ଦହି ତାପରେ ମିଚ ଚିକେନ ମସଲା ଟିକେ ମିଟ ମସଲା ଟିକେ ଦେଇକି ମ୍ୟାରିନେଟ କରିକି ତାକୁ ୱାନ ମିନିଟ ପାଇଁ ରଖିଦିଏ। ତାପରେ ତେଲ ପ୍ୟାନ ବସେଇକି ତେଲ ପକ ଇକି ଗୋଟା
ହୁଁ।
ଏଥି ଆଉ ଅଳେଇଚ ଡ଼ାଲଚିନି ଗୋଲମରିଚ
ହୁଁ।
ତାକୁ ପକେଇ କିି ପିଆଜ ପକେଇ କିି ତାକୁ ଇଏ ହେଲା ତାପରେ ପିଆଜଟା ଟିକେ ରେଡ଼ ଆସିଲା ପରେ ସେ ଚିନି ପାଏ ଚିନି ପକେଇକି ତାପରେ ପିଆଜ ର ରସୁଣ ଅଦା ଟମାଟୋ କଞ୍ଚା ଲଙ୍କା ଧନିଆ
ହଁ।
ତାକୁ ସେଥିରେ ଦେଇକି ମସଲା ଟାଠୁ ଟିକେ ଅଧଘଣ୍ଟା ଘଣ୍ଟେ ଭଳିଆ କଷା ହବ ଖାଲି। ଆମେ କଣ ୟୁଜଡ଼ ୟୁଜ କରୁ ସେଇଟା ଦେଖାଏ କିନ୍ତୁ ରାଗ ବେଶୀ
ୟା।
ତାପରେ ଏମିତି ଚିକେନ ଯୋଉ ମ୍ୟାରିନେଟ କରି ରଖିଦେଇଥିବା ହଁ। ଅଧ ଘଣ୍ଟା ଭଳି ପନ୍ଦର କୋଡିଏ ମିନରେ ପକେଇ ଦେଇକି ଧନିଆ ଟିକେ ପକେଇ ଦେଇକି ଗରମ ମସଲା ଟିକେ ଛାଡ଼ି ଦେଇକି ହେଇଗଲା ଚି
ତାପରେ ଗରମା ଗରମା ଭାତ ସାଙ୍ଗରେ
ଥିଲା ଗୋଟେ ହଁ ପା ସେଥିରେ କଣ ବହୁତ ସାଇଟ୍ଇଫେକ୍ଟ ବାହାରିଲାନି କି?
ହୁଁ ହୁଁ ହୁଁ।
ତ ସେୟା ବନ୍ଦ ହେଇଯାଇଚି କାଇହିଁ ଏବେ ବି ବନ୍ଦ ହେଇଚି ନା ନାଇଁ ମୁଁ ଜାଣିନି ସେଇଟା ଆଉ ମାର୍କେଟରେ ମିଳୁନି। ଏବେ ସେଇ କାଶ୍ମୀର ରେଡ ଚିଲ୍ଲିଟା ଏଇ ହଉଚି ଆଉ।
ହୁଁ। ତ ଯାହାବି ଏବେ ସବୁ ଫାଷ୍ଟ ଫୁଡ୍ ଆଇଟମ୍ ସ ସବୁ ଖାଇକି ଦେହ ପାଇଁ ବହୁତ ମାନେ ଇଏ ହଉଚି ସମସ୍ତଙ୍କୁ ଆମେ ପ୍ରୋଭାଇଡ୍ କରିବା ଗଲେ ସମସ୍ତେ ନିଜ ନିଜ ଘରେ ତିଆରି କରିକି ସେଇ ଜିନିଷ ହଉ। ଘରେ ତିଆରି କରିକି ହିଁ ଖାଆନ୍ତୁ।
ହଁ ଫାଷ୍ଟ ଫୁଡ୍ ଜଣ
ବାହାର ଜିନିଷ କଣ ମାନେ ଫାଷ୍ଟ ଫୁଡ୍ ମାନେ ଅତି ଅଏଲି
ତେଲରେ କଲେ କେତେ ଦିନ ତେଲରେ କଲେ ଚିକେନ ପକୋଡ଼ା କଣ ଛାଣି ଦଉ ରଖୁଛନ୍ତି ପୁଣି ତା କାଲି ଛାଣି ଦଉଚନ୍ତି। ଆଉ
ସେଇପା ଆଜିକାଲି ମାନେ ଫ୍ୟାଟନେସ୍ ର କାରଣ ସେଇଟା ହିଁ ସବୁଠୁ ବଡ଼ ଜିନିଷ।
ଏପଟେ ଖାଇକି ମୋଟା ହେବେ ସେପଟେ ଝଡିିବା ପାଇଁ ପଇସା ଖର୍ଚ୍ଚ କର।
ହଁ।
ଆମେ ଘରେ ଯେମତି ସଫାସୁତୁରା କରିକି ବନେଇକି ଖାଇପାରିବା ତ ମାର୍କେଟ ରେ ଛାଡ଼ିବନି ସିଏ ତାଙ୍କର କଣ ସିଏ ଅସନା ଫସ ନା କରିକି ଦେଇଦେବେ। କାଲିର ଜିନିଷ ପୁରେଇ ଦେବେ ଆଜିକି ବାସି ମାସି ତାପରେ ଡଷ୍ଟ ଯୋଉ ଉଡୁଛି ଆଉ ସେଇରା ଖାଇଲେ ରୋଗ ହବନି‌।
ଆଉ।
ଛୋଟ ପିଲା ମାନେ କଣ ସେ ଜିଦି କରିବେ ଆମେ ମାର୍କେଟ ଯିବା ମାନେ ଆଗ ଖାଇବା।
ହୁଁ।
ଆ ଘରେ ସେଇଟା ବନେଇକି ଖାଇଦେଲେ ଘରେ ବି ସେତିକି ପଇସା ଆରାମସେ ହେଇଯିବ କିନ୍ତୁ ଏଇ ମାର୍କେଟ ର ଟେଷ୍ଟ ଟା ସେ ଟିକେ ଛାଡ଼ିବ। ତମେ ଘରେ ଯେମି
ହୁଁ ଆ
ଆମେ ଯେତେ ତେଲ ମସଲା ଦେଇକି ହଁ।
ମୁଁ ଏବେ ସନ୍ଧ୍ୟାବେଳୁ ଯୋଉ ଯାଇଥିଲି ସିଏ ଜଣ ଙ୍କ ମାଧ୍ୟମରେ ସେ ଗୋଟେ ମ୍ୟାଡାମ ସେ ସେ ମତେ ଯିଏ ପଠେଇଥିଲେ ସେ ନିଜେ ବି ମତେ କିଛି ସସ୍ପେନ୍ସରେ ରଖିଥିଲେ ମତେ କହିଲେନି କୋଉ ଜାଗା କଣ? ମୁଁ ସେ ମ୍ୟାଡାମକୁୁ ଯାଇକି ଯେତେବେଳେ ଭିଜିଟ କଲି ତାଙ୍କ ଘର ଯେତେବେଳେ ତାଙ୍କୁ ମିଟ୍ କଲି। ସେ ଜାଣିବାକୁ ପାଇଲି ଯେ ସେ ମୋଦିକାର ଜଣେ ଉ ଅ
ତ ତାଙ୍କଟୁ ସବୁ ବୁଝିଲି ଯେ ଯେତେବେଳେ ତାଙ୍କର ମୋଦିକେୟାର ସବୁ ପ୍ରଡକ୍ଟ ଗୁଡା ସେ କହିବା କଥା କି ସବୁ ପିଓର ଜିନିଷ ମେ ବି ମୁଁ ବି କେତେ ଜଣଙ୍କଠୁ ଶୁ ଶୁଣିଛି ତାଙ୍କ ପ୍ରଡକ୍ଟ ଗୁଡା ସବୁ ଭଲ ଜିନିଷ। ଦେନ ଆମେ ଆଣିକି ବି ୟୁଜ୍ କଲେ ବି ଦେଖିବା।
ଆଚ୍ଛା।
ମୁଁ କେବେ ଆଣିନି ଜଷ୍ଟ ଏବେ ଯାଇଥିଲି ତାଙ୍କ ସାଙ୍ଗରେ ମିଟ୍ କରିକି। ଦେଖା ସାକ୍ଷାତ କରିକି ଇଏ କରିକି ଆସିଛି ଦେଖିିଆ ସେଇ କଣ ତାଙ୍କ ପ୍ରଡକ୍ଟ ଥରେ ଦିଇଥର ଆଣିକି ୟୁଜ୍ କଲେ ଯାଇକି ଜଣା ପଡ଼ିବ।
ହଁ ଏମିତି ସବୁ ମୁଁ ବି ଦେଖିଛି ଶୁଣିଛି ଜାଣିଛି ତମେ ତ ଜାଣିକି ୟୁଜ୍ କରନି କେମିତି। କେମିତି କଣ କୁହନ୍ତୁ ଭଲ ବୋଲି ତ କୁହନ୍ତି। ସେଥିରେ ବହୁତ୍ ପ୍ରାଇସ୍ ବି କଣ କମ ପଡେ ଗୋଟେରେ ଗୋଟେ ଫ୍ରି ଦିଅନ୍ତି। ଏମିତି ସବୁ ତାର ବହୁତ୍ ସିଷ୍ଟମ୍ ଅଛି ମୁଁ ଆଣିନି
ସିଷ୍ଟମ କଣ ଆଜ ୟୂଜ ଆଲ୍ ଯଦି ସେ ମତେ ବୁଝେଇଲେ କି ଧର ଆମେ ତିନି ହଜାର ଟଙ୍କାର ଜିନିଷ ପରଚେଜ କଲୁ ତିନି ହଜାର ଟଙ୍କା ପ୍ରତି ମାସରେ ପରଚେଜ କଲୁ ତ ତାଙ୍କର ସାତ ଆମର ଯୋଉ ମାସ ସାତ ମାସ ହବ ଧର ଜାନୁଆରୀ ରୁ ଆମେ ଷ୍ଟାର୍ଟ ଜିନିଷ ପରଚେଜ୍ କଲୁ ସାତ୍ ମାସ ଆମର ଜୁଲାଇ ମାସରେ ହେଲା ସେ ଜୁଲାଇ ମାସରେ ବି ଆମେ ତିନି ହଜାର ଟଙ୍କାର ଜିନିଷ ପରଚେଜ କଲୁ ତ ସେ ଆ ସେଇ ମାସରେ ଆମକୁ ଆଉ ତିନି ହଜାର ଟଙ୍କାର ଜିନିଷ ଆମକୁ ପରଚେଜ ପାଇଁ ଆମକୁ ମିଳିବ। ଯେ ସେଇଟା କେବେ ଧର ଆମେ ଏକ ରୁ ପନ୍ଦର ଭିତରେ ଆମେ ବିଲଂ କରିଦେଲୁ ପନ୍ଦର ତାରିଖ ପରେ ଉଣେଇଶି ତାରିଖ ବେଳକୁ ଆମର ସେଟା ମେସେଜ ପଳେଇ ଆସିବ ଯେ ତମେ ତିନି ହଜାର ଟଙ୍କାର ଆଉ ଜିନିଷ ପାଇବା ପାଇଁ ଯୋଗ୍ୟ ବୋଲି। ସେ ତିନି ହଜାର ଟଙ୍କାର ପ୍ରଡକ୍ଟ ତମେ ଯାହାବି ବିଲ୍ କରିବ ତମ ଘରେ ଆସିକି ଜିନିଷ ପହଞ୍ଚିବ। ସେଇଟା ଏମିତି ସାତ ମାସରେ ଗୋଟେ ନଅ ମାସରେ ଗୋଟେ ବାର ମାସରେ ଗୋଟେ।
ହଁ।
ଆମେ ଯେତେବେଳେ ସାତ ଛଅ ମାସ କଣ୍ଟିନ୍ୟୁ କରିଦବା ସାତ ମାସ ବି କଣ୍ଟିନ୍ୟୁ ହେଲା ବେଳକୁ ଆମକୁ ଏଇ ଜିନିଷ ଆମକୁ ସବୁ ବେନିଫିଟ ପାଇବା।
ହଁ ସେଟା ତ ଆମେ କରିସାରିଲା ପରେ ଜିନିଷ ଆଣି ସାରିଲା ପରେ ଆମେ ସିନା ତାଙ୍କୁ ପାଞ୍ଚ ଟଙ୍କା ଦେଲେ ସେ ଆମକୁ ସେଥିରୁ ଚାରି ଟଙ୍କା ଦେବେ। ଆଉ ଆମେ ତାଙ୍କୁ ନଦେଲେ ସେ ସେମିତି କେମତି ଆମକୁ ଦବା ଆମେ କେମତି ପୁଣି ଇମ୍ପ୍ରୁଭ କରିବା ସିଏୁ ପୁଣି କେମତି ଇମ୍ପ୍ରୁଭ ସି ତ ଆମକୁ ନେଇ କସ କଷ୍ଟମର କୁ ନେଇକି ଗୋଟେ ଦୋକାନ ଚାଲିବ ନା।
ତେଣୁ ଯଦି ଆମେ ତାଙ୍କୁ ତିନ ମାନେ ମୁଁ ପର ମନ୍ଥ ତିନି ହଜାର ଜିନିଷ ପରଚେଜ କରିବା ତମେ ଆକୁ ବାରତିରି ଛତିଶ ଛତିଶ ହଜାର ଟଙ୍କାର ଜିନିଷ ଆମେ ତାଙ୍କଠୁ ବର୍ଷକୁ ଆମେ ପରଚେଜ କଲେ। ଛତିଶ ହଜାରରେ ସେ ଆମକୁ କେତେ ତିନି ତିନି ଛଅ ତିନି ନଅ ହଜାର ଟଙ୍କାର ଅଲରେଡି ଆମକୁ ରିଟର୍ଣ କରିଦେଇଥିବେ ସାତ ମାସରେ, ନଅ ମାସରେ, ବାର ମାସରେ। ତିନି ତିନି ହଜାର ଏକ୍ସଟ୍ରା ଆମକୁ ଯୋଉଟା ଦେଇକି ନଅ ହଜାର ଆମକୁ ଜିନିଷ ପୁଣି ଆମକୁ ଦେଇ ଦେଇେଇଥିବେ ସେ ଆମକୁ ତାପରେ ବି ସେଥିରେ ଆହୁରି ଏମିତି ବେନିଫିଟ କିଛି ଅଛି ଯୋଉଥିରେ ଆମକୁ ସେ ଛତିଶ ହଜାର ଆମେ ତାଙ୍କଠୁ ପରଚେଜ କଲେ। କିନ୍ତୁ ପନ୍ଦର ହଜାର ସେ ଆମକୁ ଅ ଉଁ ଅଲରେଡି ଫେରେଇ ସାରିଥିବେ, ହେଲା ତ ଆମେ ତାଙ୍କଠୁ ହଁ ତା ତ ତା ତାହେଲେ ଆମେ ତାଙ୍କଠୁ କେତେ ଛବିଶ ହଜାର ଟଙ୍କା ଛତିଶ ହଜାର ଟଙ୍କାର ଜିନିଷ ଆମେ କିଣିବା କିନ୍ତୁ ଆମଠୁ ଆମକୁ ଆମେ ତାଙ୍କଠୁ ପନ୍ଦର ହଜାର ଟଙ୍କା ଲାଭ ପାଇସାରିଥିବା ତ ଆମଠୁ ଉଁ ତ ଆମେ ତାଙ୍କଠୁ ଆଉ କେତେ ମାନେ ସେ ଆମଠୁ ନେଲେ? ମାନେ ଅ ଆମେ ତାଙ୍କଠୁ ଅଧାରୁୁ ବି ମାନେ ଅଧିକା ହେଇଗଲେ ଆମେ ବହୁତ ଲାଭ ତାଙ୍କଠୁ ପାଇଗଲେ। ତ ଏଇ ଜିନିଷ ଟା ଲୋକଙ୍କ ମନରେ କୋଶ୍ଚିନ୍ ଆସିବ ଯେ ତାଙ୍କର ଲାଭ ନାହିଁ? ସିଏ ଆମକୁ ଏତ
ହଁ ଏତେ ଭାବରେ କାହିଁ ଦଉଛନ୍ତି, ହଁ ସିଏ ଲାଭ ପାଆନ୍ତୁ ଆମେ ତ ଆମେ ବି ତ ସ ଲାଭ ପାଉଛୁ ନା।
ବାସସେ ନାଇଁ ସିଏ ଲାଭ ପାଇବେ କେମିତି? କମ୍ପାନୀ ଚାହୁଁଛି କଣ ନା ଯେତେବେଳେ ଆମେ ଗୋଟେ ଗୋଦାମ୍ ରୁ ଜିନିଷ ଆଣୁଛେ ଆମେ କଣ ଡାଇରେକ୍ଟ୍ ଯାଇକି ଆଣିପାରୁୁ? ଚେ, ଲୋକ ଆଣୁଛନ୍ତି କ ଅଲଗା ଦୋକାନୀ ତାଙ୍କଠୁ ଆଣୁଛନ୍ତି। ସେ ଦୋକାନୀ ତାଙ୍କଠୁ ଆଣୁଛନ୍ତି ଏମିତି ବାଟ ବଣା ହେଇ ହେଇ ବାଟରେ ମାନେ ଉଁ ଷ୍ଟପ ପେଜ ନ ନେଇ, ସିଏ ଦୋକାନଠୁ ଯେତିକି ଟଙ୍କାରେ କିଣିଲା ସେ ତ ଆର ଦ ଡିଷ୍ଟ୍ରିବ୍ୟୁଟ ତାଠୁ ଆଉ ଟିକେ କଣ ଗୋଟେ ପ୍ରାଇସ୍ ଦେଇକି କିଣିଲା। ସେ ପ୍ରାଇସ୍ ଟା ପୁଣି ବଢିବଢି ଆଉ ଦୋକାନୀ ପାଖକୁ ଆସିଲା ବେଳକୁ ସେ ଦୋକାନୀ ଆମକୁ ବିକିଲା ବେଳକୁ ନିଶ୍ଚିନ୍ତ ରୁଆ ରେଟ୍ ଉଚ୍ଚା ହେଇ ହେଇଯାଉଛି ତେଣୁ ମୋଦି କେଆାରୀ କମ୍ପାନୀ ସେ କହିବା କଥା ଡାଇରେକ୍ଟ୍ ଟା ଆମଠୁ ଯୋଉ ଜିନିଷ ପର୍ଚେଜ୍ କଲେ ଯୋଉ ପଇସା ଟା ବାଟ ଦେଇକି ଯାଇ ଯାଇ କଷ୍ଟ୍ ପହଞ୍ଚି ପହଞ୍ଚିଲା ବେଳକୁ ସେ ଜିନିଷ ର ରେଟ୍ ଅଧିକା ହେଇଥାନ୍ତା। ତ ଆମେ ଡାଇରେକ୍ଟେ ତାଙ୍କ ପାଖ ଖରେ ଜିନିଷ ଯୋଉ ପହଞ୍ଚୁଛି, ଯେତିକି ଆଉ ଯୋଉ ଲାଭ ଟା ବାହାରିଲା ଆମେ ସେ ଲାଭ ଟା ଡାଇରେକ୍ଟ୍ ପୁଣି ସେଇ କଷ୍ଟମର୍ କୁୁ ପ୍ରୋଭାଇଡ କରିପାରିବା।
ହଁ। ସିଏ ଲାଭ ପାଇବେ ତାଙ୍କଠୁ ସିଏ କମ୍ପାନୀଠୁ ଲାଭ ପାଉଥିବେ। ତାଙ୍କଠୁ ଆମେ ଲାଭ ପାଇବା ଏମିତି ତ ସବୁ ଚାଲିବ ନା ଆଉ। ଆଉ ସିଏ ଇମ୍ପ୍ରୁଭ ନ କଲେ ସିଏ କଣ ପାଇଁ ଯିବେ ଏଥିରେ ପସିବା ପାଇଁ କହୁନ?
ଉହୁଁ ନାଇଁ ଭଲ ଇଏ ଅଛି, ସ୍କିମ୍ ଅଛି ସବୁ ତା ଦେହରେ।
ତା ଭଲ।
ହୁଁ ସେଇଥିପାଇଁ ଯେହେତୁ ମୁଁ ଯାଇଥିଲି ବୁଝିବା ପାଇଁ ମୁଁ କହିିଲି।
ଏମତି ଆମେ ସେ କଣ ନପାଉ ହ୍ୟାଲୋ। ହ୍ୟାଲୋ।